ହାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କ୍ଲିଅର ଶୁଭୁଛି ନା ତମକୁ? ମୋ କଥା।
ଆଜ୍ଞା ମୋ ଭଏସ ଶୁଭା ଯାଉଚି ଆପଣଙ୍କୁ ଶୁଭା ଯାଉଚି ମୋ କଥା?
ହଁ ହଁ ଶୁଭା ଯାଉଚି ଆଉ କଣ କରୁଥିଲେ?
ମୁଁ ବସିଚି ଆପଣ କଣ କରୁଚନ୍ତି?
ମୁଁ ବି ଏଇଟି ରୋଷେଇ ଟିକେ କରୁଚି ଆଉ।
କଣ ଆଜି ରୋଷେଇ ହେଲିଚି ଆପଣଙ୍କର?
ଆଜି ବୁଧବାର ଟା ଆଜି ନନଭେଜ ଟିକେ ଆଉ। ଅଁ ମାଛ ହେଇଚି ଆଉ।
ମାଛ ହେଇଚି?
ହୁଁ ହୁଁ ହୁଁ ଆଉ ସାଧା ଟିକେ ହେଇ କି ମୁଁ ଟିକେ ଭଲ ପାଏନି ବୋଲି ମୋ ପାଇଁ ଡାଲମା କରିଚି।
ଆଛା।
ଆଉ ଘରେ ସମସ୍ତଙ୍କ ପାଇଁ ଆଇଁଷ ହେଇଚି।
କେନ
ଟିକେ ଭଲ ଲାଗେନି ମାନେ ସେମିତି ନୁହେଁ ଯେ ପୁରା ଖାଏନି ମତେ ଏତେ ପସନ୍ଦ ନୁହଁ ଯେହେତୁ ମୁଁ ଟିକେ ଆଣ୍ଠୁ ଫାଣ୍ଠୁ ପ୍ରୋବ୍ଲେମ୍ ରହୁଚି ମାନେ ଅସୁବିଧା ହଉଚି ତ ସମସ୍ତେ ବିରକ୍ତ ହଉଚନ୍ତି ଏଇଟା ଖାଉନୁ ଆଇଁଷ ଟିକେ ଚିକେନ ଖା ଇଏ ଖା ତ ସେଇ ଇ ରାଗ ଟିକେ ଶୁଣିିକି ଖାଇବା କଥା ନହେଲେ ମୋର ହେତେ ଇଚ୍ଛା ନାହିଁ ଖାଇବା। ମତେ ଡାଲମା ଭାତ ମୋର ଟିକେ ସାତ୍ତ୍ୱିକ ଖାଇବା ମତେ ଟିକେ ପସନ୍ଦ।
ଭଲ ଲାଗେ ଆଛା ସାଧା ସାଧା ପ୍ରତି ଅଧିକ ଆପଣଙ୍କର ଇଚ୍ଛା ଅଛି। ହୁଁ ମୁଁ ଜାଣିିନାହିଁ ମୋ ଭଉଣୀ କଣ ବନେଇ ଥିବେ। ମତେ ମତେ ମ୍ୟାଗି ଭଲଲାଗେ।
ଯା ହୋଉ ମ୍ୟାଗି ଟା କିନ୍ତୁ ଦେହ ପାଇଁ ଭଲ ନୁହଁ ଏଇଟା କିନ୍ତୁ ଜାଣିଥାଅ ହଁ। କାହିଁକି ନା ମ୍ୟାଗି ଟା ଖାଇଲେ ଦେହ ଟା ଖରାପ ହବ।
ହୁଁ ଠିକ।
କାରଣ ଆମର ବହୁତ ରିସର୍ଚ୍ଚ ବାଲା କହୁଚନ୍ତି ସେଇଟା ମାନେ ତା ଦେହରେ ଆମ ପେଟକୁ ଗଲେ ସେ ପ୍ରାୟତ ଲାଗେ ତିନି ଦିନ ଲାଗେ ହଜମ ହବା
ହଁ ସେ ତ ସତକଥା ଯେହେତୁ ମଇଦାରେ ରହୁଚି ଆମର ସେଥିପାଇଁ ପ୍ରୋବ୍ଲେମ ହେଇଥାଏ।
କିନ୍ତୁ ଆଜି କାଲି ତ ମାନେ ମୁଁ ଭୁବନେଶ୍ଵର
ଆପଣ ଭୁବନେଶ୍ୱରରେ ରହୁଚନ୍ତି?
ହୁଁ ହୁଁ।
ଆଛା।
ତମେ?
ମୋର ଯାଜପୁର।
ଓହୋ ଯାଜପୁର ନା ଆକ୍ଚୁଲି ଆମ ମାନେ ମୋ ଉଁ ଶାଶୁଘର ଟା ଯାଜପୁର।
ଆଛା ଯାଜପୁର କୋଉ ଜାଗାରେ ଆପଣଙ୍କ ଘର?
ଅଁ ସେମିତି ତ ମୁଁ ଉଁ ସେଇ ଜାର କା ପାଖାପାଖି ଆଉ।
ଆଚ୍ଛା ଜାରକା ପାଖ ନାଇଁ ନାଇଁ ଆମର ଯାଜପୁର ଟାଉନ ପାଖାପଖି।
ଆଚ୍ଛା ଅ ହ ଆଉ ତମେ କଣ କରୁଚ?
ମୋର ପଢାପଢି ଚାଲିଚି।
କଣ ପଢୁଚ?
ରୋଗୀ ସେବା ସେବା ବିଷୟରେ। ଆଜ୍ଞା।
ନର୍ସିଂ କି?
ଆଜ୍ଞା।
ଓହୋ କୋଉଠି କୋଉ ମେଡିକାଲ ରେ ଅଛ ନା ପଢାପଢି ଚାଲିଚି ଏବେ ନା ହଁ?
ନାଇଁ ଏବେ ଜଷ୍ଟ ଏବେ ସରିଲା ତ ସେଥିପାଇଁ ଚା ଖୋଜା ଖୋଜି ଚାଲିଚି ଚାକିରି ହୋଉ କରିବି।
ଓହୋ ହୋ କୋଉଠି କରିଥିଲ ନର୍ସିଙ୍ଗ?
ମୁଁ ପୁରୀରେ କରୁଥିଲି।
ଆଚ୍ଛା।
ଆପଣ ଆପଣ କଣ କରିଚ ଚନ୍ତି
ମୁଁ ନାଇଁ ମୁଁ ପଢ଼ାପଢ଼ି ନାଇଁ ମୁଁ ଅଲରେଡି ମ୍ୟାରେଡ ଆକ୍ଚୁଲି ମୋ ପୁଅ ପଢୁଚି ବି ଟେକ୍ କରୁଚି। ଆଉ ମୋର ଗୋଟେ ଛୋଟ ମୁଁ ଗୋଟେ କସ୍ମେଟିକ ଜୁଏଲାରୀ ଗୋଟେ ଦୋକାନ ଅଛି ମୋର।
କୋଉ ଜାଗାରେ ଅଛି ଆପଣଙ୍କ?
ମୋର ସେଇ ଚନ୍ଦ୍ରଶେଖର ପୁରରେ।
ଚନ୍ଦ୍ରଶେଖରପୁର ପଟିଆରେ।
ହୁଁ ଚନ୍ଦ୍ର ସେ ପଟିଆ ଟିକେ ଦୂରରେ ରହିବ ଏପଟେ।
ଆଚ୍ଛା ଏପଟେ ମାନେ କୋଉ ପଟେ? ହଁ ଚନ୍ଦ୍ର ମାନେ ନାଇଁ ଚନ୍ଦ୍ରଶେଖର ପୁରେ ଆପଣଙ୍କର ମାନେ
ପର୍ଟିକୁଲାର୍ ତ ମୁଁ କହିପାରୁନି କିନ୍ତୁ ସେଇ ପାଖାପାଖି ଆଉ ହେଲା।
ଆଚ୍ଛା।
ହଁ ତ ସେଇଠି ଏମତି ମୁଁ ଗୋଟେ ଯେ ନିଜେ ଗୋଟେ ଚଲାଏ ନିଜ ଖର୍ଚ୍ଚ ଉ- ଉଠେଇବା ପାଇଁ।
ହଁ, ହଁ ନିଜ ଖର୍ଚ୍ଚ ତ ନିଜେ ଉଠେଇବାଟା ଭଲ। ନିଜେ ମାନେ ନିଜ ସ୍ଵାଧୀନରେ ରହିବେ, ନିଜେ ସବୁବେଳେ ଭଲ। ଯହା ତୋମେ କିଛି କରୁଚ ସେଇଟା ହଉଛି ବହୁତ ଭଲ। କାହିଁକିନା ବହୁତ ଯେ ସ୍ତ୍ରୀ ଲୋକ ଅଛନ୍ତି ଯୋଉଟା କି ନିଜ କୁ ବି ଟା ଦେଇ ପାରୁନାହାନ୍ତି। ନିଜର କିଛି ମାନେ ସୋପ୍ କିଛି ରହିଯାଉଛି। ଯୋଉଟା କି ତୋମେ କରୁଚ ସେଇଟା ହିଁ ବହୁତ ଭଲ।
ନାଇଁ ଆଜି ଆଜିକା ଦୁନିଆରେ କରିବା ବି ଦରକାର। ଯଦି ତୋମେ କିଛି କରୁନ, ଇଭିନ୍ ତୋମେ ଯିଏ ଯାହାବି ହୁଅ ଛୋଟ ମୋଟ ଯାହାବି ଜବ୍ କର, ଯାହା କି ବିଜନେସ୍ କର। ତାହେଲେ ତୋମର ରେସ୍ପେକଟ ଟା ଅଲଗା ପ୍ରକାର। କି ନାଇଁ ତୋମେ ନିଜେ ଭାବ। ଯଦି ତୋମେ କରୁନ ତାହେଲେ ତୋମକୁ ରେସପେକ୍ଟ କୋଉଠି ବି ମିଳିବନି। ସେ ସ୍ଵାମୀ ହଉ, ଘର ଲୋକ କହୁ ଏ ସାଙ୍ଗସାଥି ହଉ, ଏକ୍ସ, ୱାଇ, ଜେଡ୍ ଯିଏ ବି ହଉ। ତୋମେ ନିଜେ ଇନକମ୍ ପାନ୍ସ ଟଙ୍କା କରୁଚ ମାନେ ନା ନା ରେ ସେ କିଛି କରୁଚି। ସିଏ କୋଉଠି ପାନ୍ସ ଟଙ୍କା ଦେଲେ ତୋମେ କୋଉଠି ଦି ଟଙ୍କା ବି ତ କମ୍ ସେ କମ୍ ଦେଇପାରିବ।
ନିହାତି ନିହାତି କାହିଁକି ନୁହେଁ। ତୋମେ ଦିଅ କି ନ ଦିଅ ତୋମେ ନିଜର କିଛି ଖର୍ଚ୍ଚ ତ ନିଜେ ତୁଲାଇ ପାରିବ।
ହଁ ସେଇଟା ତ ଆମେ ସେଇଟା ଆମ ନିଜ ଇଚ୍ଛା ଉପରେ ରହିଲା। ଆମେ କଣ ଖର୍ଚ୍ଚ କରିବା କଣ ନାଇ, କିନ୍ତୁ ଲୋକଙ୍କର ରେସପେକ୍ଟ ସେଇ ହିସାବରେ ଆସ ଚେ ତୋମେ ଦେଖ ନିଜେ ଯୋଉମାନେ ଦେଖିବ ମାନେ କାମ ନାଇଁ ଧନ୍ଦା ନାଇଁ ସେ ଆମ ଫ୍ୟାମିଲି ଭିତିରେ ଯୋଉ ତାଙ୍କୁ ରେସପେକ୍ଟ ଟିକେ କମ୍ ମିଳେ। କିନ୍ତୁ ଯୋଉମାନେ କାମ କରୁଥିବେ ତାଙ୍କୁ ରେସପେକ୍ଟ ଅଧି ଆସ ଆସ ପାଣି ପିଅ ପିଅ, ହଁ ଆଉ କିନ୍ତୁ ଯିଏ କରୁନଥିବେ ହଁ ତୁ ବସଥା ମୁଁ ଯାଉଛି। ଏମିତି ନା ନାଇଁ। ତେଣୁ ଏଇ ଜିନିଷଟାରୁ ଆମେ ଜାଣିବା ଦରକାର ଲୋକ ଆକ୍ଚୁଆଲି ମାନେ ନିଜେ ଇଣ୍ଡିପେଣ୍ଡେଣ୍ଟ ହବାଟା ମାନେ ଆ ତ୍ମନିର୍ଭରଶୀଳ ହବା ଏତେ ନିହାତି ଦରକାର। ତେଣୁ ସେ ସେଇଥିପାଇଁ ନିଜେ ଗୋଟେ କଣ କରିଚି। ଚଲଉଚି, ଚାଲିଚି ଆଉ ସଂସ୍ଥା ଆଉ। ଆଉ ଆଜି ତ, ଆଜିିକାଲି ଯୋଉ ଟେକ୍ନୋଲୋଜି ଆସିଲାଣି। ଆମର ବିଜନେସ୍ ଟିକେ ତଳକୁ ଯାଉଛି।
ଯାଉଚି ତ ଦେଖିବୁ ସେଇଟା କେମିତି କଣ କରିଲେ ଆଗକୁ ଯିବେ ସେଇ ସି ତାପରେ ମାନେ କିଛି
କିନ୍ତୁ ଦେଖ ଆମେ ତ ସୁଣ ବଡ ବଡ କମ୍ପାନୀ ସହିତ କମ୍ପିଟ କରିବା ଟା ଟିକେ କଷ୍ଟ। ଯେହେତୁ ଆମେ ଏତେ ବି ବଡ ନାହିଁ ଯେ ଆମ ପାଖରେ ଏତେ ଏମାଉଣ୍ଟ ନାହିଁ ଆମେ ଗୋଟେ କମ୍ପିଟ କରି କରିପାରିବା ସେତିକି ଦୂର ତ ଆମେ ଯାଇନୁ ଗୋଟେ କଥା ମୁ ଜଷ୍ଟ ଏକ୍ସଜାମ୍ପୁଲ କହୁଚି। ତ ସେମାନଙ୍କ ପାଖରେ ହ୍ୱିଉଜ ତାଙ୍କ ପାଖରେ ମନେ ବହୁତ ସାରା ପ୍ରଡକ୍ଟ ତାଙ୍କ ପାଖରେ ବହୁତ ସାରା କସମେଟିକ ବ୍ରାଣ୍ଡ ହେଲା ଇପ୍ ଟ୍ରିପଜ୍ ହେଲା ସବୁ କିଛି ହେଲା। ଯୋଉଟାକି ଗୋଟେ ଇଏରୁ ଏଥିରୁ ବି ତମେ ସବୁ କିଛି ପାଇପାରିବ। ଲୋକ ବି ଅନଲାଇନ ସିଧା ପାଇଁ ବି ମଗଉଛନ୍ତି। ସମସ୍ତେ ଆଜିିକାଲି ଏତେ ହଚ୍ ପଚ୍ ସମସ୍ତେ ହିଁ ଆଜିିକାଲି ଚାକିରି, କାମ
ବହୁତ କିଛି ଅଛନ୍ତି କଣ? ଆମେ ନିଜେ ଯାଇକି ନିଜେ କରୁଚ ବାସ୍ ନିଜେ କରୁଚ ସେଇଟା ବହୁତ ବଡ କଥା। ତାପରେ
କରିଆତ ବଡ କଥା ମା ତାପରେ କଣ କହିଲ ଦେଖ ଆଜି ଆମ୍ ତମେ ଏବେ ଚାକି ବିକ୍ରି କରିବ। ତମର ଆ ସେଟା କଣ ରହିିବ କି ମୁଁ ଆଉ ଟିକେ ଉପରକୁ ଯିବି। ମୁଁ ଆଉ ଟିକେ ଉପରକୁ ଯିବି। ତମର ଗୋଟେ ସୋଚ୍ ଥିବ। ମୁଁ ଏଇ ଲେବୁଲରେ ପହଞ୍ଚିବି କି ନାଇଁ। ମୁଁ ଆଜି ଏଇ ହସ୍ପିଟାଲରେ ଅଛି ମୋତେ ଗୋଟେ ବଡ ହସ୍ପିଟାଲରେ କାମ ମିଳିବ। ଏଈଟା ମାଈଣ୍ଡରେ ଥାଏ ନା ନାଇଁ। ତ ସେମିତି ତେଣୁ ଆମେ ମୁଁ ଯୋଉ ଧନ୍ଦାଟେ କରିଛି ମୁଁ ବି ଚାହୁଁଛି ମୁଁ ଟିକେ ଆଉ ଟିକେ ଉପୁରୁକୁ ଯିବି ସମସ୍ତେ ସେ ଜାଣନ୍ତୁ କି ଗୋଟେ ହୋଲସେଲିଂ ହଁ କରେ ଏଇଟା କରେ ସେଇଟା କରେ। ତ ମୁଣ୍ଡରେ ଏମିତି ବହୁତ ଜିନିଷ ଅଛି। ଦେଖାଯାଉ ଭଗବାନ କେବେ ସ ସାଥ୍ ଦେବେ ହେଁ ହେଁ।
ଠିକ ଅଛି। ଆଗକୁ ଯାଆନ୍ତୁ ଆପଣ ସବୁବେଳେ ଭ ଭଗବାନ କରନ୍ତୁ ଏମିତି ସବୁବେଳେ ହସୁଥାନ୍ତୁ ଆଉ ସବୁବେଳେ ଆଗକୁ ଯିବାକୁ ଚେଷ୍ଟା କରନ୍ତୁ। ଆମ ଘରେ ଆମ୍ ମୁଁ ମୋର ଦି ଭଉଣୀ ଅଛନ୍ତି। ବାବା, ମା ଫେମିଲି।
ହଁ ସମସ୍ତେ ନା ଅହ ଭଉଣୀସବୁ ମାନେ ସମସ୍ତେ ପଢୁଛ ନା କଣ? ତମ ବଡ ନା ମଝିଆ?
ନାଇଁ ମୁଁ ସବା ସାନ। ଜଣେ ଭଉଣୀ ହିଁ ବାହା ଜଣେ ବାହା ହେଇଯାଇଛନ୍ତି ଆଉ ଜଣେ ପାଠ ପଢ ଚାଲିଛି ବି ସେ ଉ ଚାକିରି କରୁଛନ୍ତି।
ଓ ହୋ। ଯା ହଉ! ଭଲ ତମେ ତିନି ଭଉଣୀ ନା?
ଦିନିଫ
ଭାଇ
ଭାଇ ମାନେ ନିଜର ନୁହଁ, କିନ୍ତୁ ନିଜ ଠାରୁ ବଳିକି ଯୋଉ କୁହନ୍ତି। ସମ୍ପର୍କରେ ଭାଇ ତ ସେମିତି ଭାଇ ଅଛନ୍ତି। ବହୁତ ଭଲ ମାନେ ନିଜ ପରି ସବୁବେଳେ ଆମକୁ ଭାବନ୍ତି।
ଆଛା! ହଉ ହ
ଯା ଯା ହଉ ଭଲ ଲାଗିଲା ଆଉ ସବୁ କଥା ହେଇକି ଆପଣଙ୍କୁ ଭଲ। ଫାଷ୍ଟ ଟାଇମ ମତେ ଲାଗିଥିଲା ଯେ ମୁଁ ଆପଣଙ୍କ ଚ କଥା ହେଇପାରିବି କି ନ ହେଇ ପାରିବି ବି କିନ୍ତୁ କଥା ହେଇକି ଯେ ମତେ ଲାଗିଲା ଯେ ହଁ ମୁଁ ଗୋଟେ ଭଲ ସାଙ୍ଗ ପାଇ ସେଟା କି ମାନେ ଭଲ କଥା ହେ ହେଇପାରିବି ମାନେ ଆଉ ଭଲ ମତେ ବୁଝେଇ ବି ପାରିବେ।
ହଁ ନିଶ୍ଚିତ ମା ଏଇ ତ ଆଦାନ ପ୍ରଦାନ ଚାଲିଛି ଆଉ କଣ। ଆମେ ଯେତେ ମାନେ ଉ ଆମ ହୃଦୟ ଯେତେ ସାଫ ରଖିବା ଯେତେ ତେ ଭଲ ଲୋକ ଚିନ୍ତା କରିବା ଭଲ କଥା କରିଆ ତମ ଥ୍ରୋରେ ନହଲେ ମୁଁ ତମ ପାଇଁ ଯେତେ ଭଲ ଚିନ୍ତା କରିବି ଅନ୍ୟମାନଙ୍କ ଥ୍ରୋରେ ହିଁ ମତେ ମିଳିବ। ସେଇଟା ନୁହେଁ ଯେ ତମକୁ ସାହାଯ୍ୟ କରୁଛି ମାନେ ଡେଫିନେଟଲି ତମଠୁ ମୁଁ ସାହାଯ୍ୟ ପାଇବି।
ଉହୁଁ ହହ। ସବୁ ହଁ ସମସ୍ତଙ୍କୁ ସାହା ଆମେ ଯଦି ସାହାଯ୍ୟ କରିବା ଅନ୍ୟ ଲୋକଙ୍କୁ ଠାରୁ ସାହାଯ୍ୟ ଆଶା କରିବା ସେଇଟା ନୁହେଁ ଆମେ ସାହାଯ୍ୟ କରୁଛଛନ୍ତି ଭଗବାନ ଜଣେ ଅଛନ୍ତି। ଭଗବାନ ତ ଆମେ କିନ୍ତୁ ସାହାଯ୍ୟ ଆମ କାମ ଆମେ କରିବା ଆମକୁ କାମ
ହୁଁ-ହୁଁ-ହଁ ତେଣୁ ଆମେ ଯେତେ ସଦ୍ ହୃଦୟ ସହିତ ସତ୍ ଚିନ୍ତାରେ କରିଆ ସେଟା ନିହାତି ଆମ ପାଇଁ ଲେଖା ହେଇକି ରହି ହନଡ୍ରେଡ ପରସେନ୍ଟ ମିଳିବ।
ଫଳକୁ ଆଶା ରଖି କିନ୍ତୁ କାମ କରାଯାଏନି। ଫଳକୁ ଆଶା ରଖି କାହିଁ କାମ କରିବା ସେମିତି କାମ କରିବା। ଫଳକୁ ଆଶା
ଅ ହୋ। ଆଚ୍ଛା ହଉ। ହଉ। ମୁଁ ଟିକେ ଡାକୁଛନ୍ତି। ମୁଁ ଟିକେ ଶୁଣିଦିଏ। ପୁଅ ଡାକୁଛି। ତାପରେ, ମୁଁ ପୁଣି ଆପଣଙ୍କୁ କଲ କରିବି। ଆଉ ତ
ଠିକ ଅଛି। ଆପଣ ଯାଆନ୍ତୁ, ଆପଣ ରୋଷେଇ ଫୋଷେଇ କର ଖାଇ ପିଇ ଦେବେ। ଖାଇ ପିଇକି ଶୋଇ ପଡନ୍ତୁ। ପରେ ଆପଣଙ୍କ ସହ, ପୁଣି କଥାବାର୍ତ୍ତା ନେକ୍ସ୍ଟ
ହଁ, ନିଶ୍ଚୟ-ନିଶ୍ଚୟ। ହଉ ରଖୁଛି। ବାଏ। ଶୁଭ ରାତ୍ରି। ଜୟ ଜଗନ୍ନାଥ।